ହାଲୋ।
ହଁ ମ୍ୟାାମ ନମସ୍କାର।
ଆଜ୍ଞା ଭାଇ ପ୍ରଣାମ କେମିତି ଅଛନ୍ତି? ଏଇ କିଛି ନାହିଁ କଲେଜ ଯାଇଥିଲି ଓ ଟିକେ ଆସିଲା ବେଳେ ଓଦା ହେଇଗଲି ତ ଟିକେ ଧୋଇ ହେଇକି ଖାଇକି ଠାକୁର ପୂଜା କରି ବସିଚି ଆଉ।
ହଁ ଯାହା ଠାକୁର ପୂଜା କରିଚନ୍ତି ଭଲ। ଆଉ ଆପଣ ଆଜି ବୁଲିବା କୁ ଯାଇଥିଲେ ଶ୍ରେଣୀକି ଯାଇଥିଲେ ଯୋଉ ବୁଝିଲି ତାପରେ କଣ ମାନେ ଶିଖିଲେ କଣ କୌଣସି ମତେ ନିଜ ଭାଷାରେ ଆମକୁ କହିପାରିବେ କିଛିଟା। ଜିନିଷ
ଆମକୁ ତ ଏଇ ତାର ଓଡ଼ିଆ ମୁଁ କହିପାରୁନି। କୋଡି଼ଙ୍ଗ୍ ଶିଖା ଯାଉଛି ଆମକୁ ଏବେ ଆ ଆଜ୍ଞା ଆମେ ତାରି ଉପରେ ପାଠ ପଢି଼କି ଆସିଛୁ।
ହୁଁ।
ତାପରେ
ମାନେ ଉପଯୋଗ କରୁଚୁ ଆଉ ଜାଣିକି ମାନେ ପ୍ରତ୍ୟକ୍ଷ ଭାବରେ ଉପଯୋଗ କରୁ
ଆଜ୍ଞା ଆଜ୍ଞା।
ହୁଁ ।
ଆଉ ଆପଣ ଆଜି କଲେଜ ଯାଇନାହାନ୍ତି?
ନା ବା ଆଜି ବର୍ଷା ଅତ୍ୟନ୍ତ ହେଲା କାଲି ଭୋଜି ଥିଲା ଯେହେତୁ ମୋତେ ଭୋଜି ତ ହେଇଗଲା ଏଗାରଟା ତାପରେ ମତେ ବି ଥକା ଲାଗୁଥିଲା ବୁଝିଲେ ଥକା ଲାଗୁଥିଲା ସେଥିପାଇଁ ମୁଁ ଆଉ ଆଜି ଆଜି ଯିବାକୁ ମାନେ ଭଲ ଲାଗିଲାନି ଇଆଡ଼େ ବି ବ ବର୍ଷା ଜୋର ହୋଉଥିଲା ଆଉ ଏତେ ସ ଏଠିକି ଯିବା ସମ୍ଭବ ପ୍ରଥମେ ନଥିଲା ସେଥିପାଇଁ ମୁଁ କହିଲି ସୋମବାର ଏକାଥରେ ଯିବା ଆଉ ବୁଝିଲେ ।
ଭଲ ଭଲ ଆଉ ରହିଯାଆନ୍ତୁ ଘରେ ।
ହୁଁ । ଦି ଦିନ୍ ବର୍ଷା ପାଗ ଉପଭୋଗ କରିବା ମତେ ଲାଗୁଛି ଭଲ ବୁଝିଲେ । ହ
ବର୍ଷା ମାରିବ ସହିତ ନିଜର ଜୀବନ ଲକ୍ଷ୍ୟକୁ ବି ଦେଖିବା ପାଇଁ ପଡ଼ିବ ଉଁ ତ ଡ଼େରି ନ କରି ଯଥାଶୀଘ୍ର ଆପଣ ଯାଆ
ହୁଁ ଗପ କରିବି ହଁ ।
ନିହାତି।
ସେଇଟା ତ ହତ ରାବଣଙ୍କ ଭଲ ଉପଦେଶ । ନିଶ୍ଚୟ ମାନିବି ଆଉ ଆପଣ ଖାଇଥିଲେ କଣ? ଏବେ ଯୋଉ ଆସିକି କଣ ଖାଇଲେ?
ମୁଁ ସକାଳୁ କିଛି ଖାଇକି ଯାଇନଥିଲି ସେମିତି ପଳେଇଥିଲି ତ ଆ ଆସିକି ଏବେ ଆଁ ସୁଜିରେ ପ୍ରସ୍ତୁତ ହୋଇଥିବା ଉପମା ଖାଇଛି ।
ଅ ହୋ ।
ଆଜ୍ଞା ଆଉ ଆପଣ କଣ ଖାଇଚନ୍ତି?
ମୁଁ ତ ଆଜି ଭାବିଛି ଉପବାସ ରଖିବି ବୋଲି ବୁଝିଲେ ମାନେ ଆଜି କା ବୋଧେ ମୋର ଗୋଟେ ଆଜି ଇଚ୍ଛା ହଉଛି ମାନେ ଇଏ ଉପବାସ କରିବାକୁ ବୁଝିଲେ । କହିଲେ ଆସିବାର କାରଣ? ହଉଛି ଏବେ ତ ଦିଲ୍ଲୀରେ ଯୋଉ ଆମ ପାର୍ଟି ଗୋଟେ ଆଇଚି ଜାଣିଚନ୍ତି ତାଙ୍କ ନା?
ହଁ ଆଜ୍ଞା ଜାଣିଚୁ ।
ଭୋକିଲା ହେଇକା ରହୁଚନ୍ତି। କହିଲି ମୁଁ ମୁଁ ଭୋକିଲା ଉପାସ ରହୁଛନ୍ତି ମୁଁ କହିଲି ମୁଁ ଆଜି ଗୋଟେ ଦିନ କରିଦବା କି ଇଚ୍ଛା ହଉଛି ।
ନିହାତି ନିହାତି ନିହାତି ସପ୍ତାହରେ ଥରେ ଉପବାସ କରି
ହଁ ଦେହ ପାଇଁ ଭଲ ଏଇଟା ମୁଁ ଜାଣିଛି । ହଁ ହଁ କ କର୍କଟ ରୋଗରୁ ଏଇଟା ପ୍ରତିରୋଧ ମୁଁ ଯେତିକ କିଛି ଜାଣିଛି ଏମିତି ବହୁତ୍ ଉପକାର ସହଜ ବୁଝିଲେ ସେଥିପାଇଁ ଆଉ
ମାନେ ଅଧିକ ବର୍ଷ ଅ ବଞ୍ଚନ୍ତି ତ ଏଇଥିପାଇଁ ସେ ମାନେ ଅ ସଂକ୍ରାନ୍ତି, ମାସନ୍ତ ମାନେ ଏମିତି ବହୁତ୍ ସାରା ଥାଏ ସେ ଉପବାସ କରନ୍ତି ସେଇଥିରେ ।
ସେଇଟା ହଉଛି ତାଙ୍କ ପାଇଁ ଗୋ ଗୋଟେ ଭଲ ଉ ଔଷଧ ପ୍ରକାରର କାମ ଦିଏ ।
ହୁଁ ଭଲ କଥା । ମୁଁ ନିଶ୍ଚୟ ଚେଷ୍ଟା କରିବି ବହୁତ ମାନେ ମୁଁ ତ ମୁଁ ଏମିତି ଉପବାସ କରିବି ବୋଲି ଭାବୁଛି । କାହିଁ କହିଲେ ମାନେ ମୋର ଦେହ ଟା ଏତେ ବି ସବଳ ନୁହଁ ମୁଁ ମାନେ ଏତେ ଶାରୀରିକ ସ୍ତର ରେ ସେ ମାନେ ସର୍ବଳ ସେଥିପାଇଁ ମୁଁ ଭାବୁଛି କିଛି ଫଳମଳ ଯେଦି ମାନେ ଏବେ ନୁହଁ ଆଜି କଥା ନୁହଁ ମାନେ କେବେ ଯଦି ଭବିଷ୍ୟତ ଏଇଟା କଲେ ମୁଁ କୌଣସି ମାନେ ପାଣି ଭଲ ପାଣି ଯୋଉ ପିଇବି ଆଉ ଆଉ ଫଳ ହେରିକା ଖାଇକି ସେମିତି ଉପାସ ମୁଁ ଗୋଟେ ଗୋଟେ ରଖିବାକୁ ଚେଷ୍ଟା କରିବି । ପୁ ଆସା ମାନେ ଖାଦ୍ୟ ସବୁ ଆଉ ମାନେ ଏମତି ଭାତ ଡାଲି ମସଲା ଜାତୀୟ ଖାଦ୍ୟ ହୁଁ ମୁଁ ସପ୍ତାହକୁ ଥରେ ବଞ୍ଚିତ ରହିବି ବୋଲି ଭାବିଛି ବୁଝିଲେ। ଏଇଟା ମାନେ କୌଣସି ଆଉ ଟିକେ ଚାରି ପାଞ୍ଚ ବର୍ଷ ଗଲେ କରାହବ ଆଉ ବୁଝିଲେ। ହୁଁ ହୁଁ ଆପଣ କୌଣସି ନୂଆ ଜିନିଷ କରିବାକୁ ଭାବିଛନ୍ତି ମାନେ ଏଇଟା ସେମିତି କିଛି ଭାବିଛନ୍ତି?
ନାଇଁ ନାଇଁ ମୁଁ ଉପବାସ ରହିପାରେନି ଆଉ ଏମିତି ଯେକୌଣସି ଉପବାସ ଥାଏ ଯୋଉ ଓଷା କୁହନ୍ତି ଝିଅ ପିଲାମାନେ ଯୋଉ ଓଷା କରନ୍ତି ମୁଁ କୌଣସି ସେ ଓଷା କରେନି ତ
ହୁଁ।
କୁହନ୍ତି ଯୋଉ ମାନେ ଏମିତି ଯୋଉ ଆମର ଭାଲୁକୁଣି ଓଷା ଥାଏ ଭାଇ ମାନଙ୍କ ପାଇଁ ଯୋଉ ଓଷା କରା ହୁଏ ଅ ସେଇ ଓ ରେ ମୋ ଭଉଣୀ ମାନେ କରନ୍ତି ମୁଁ ବି ତାଙ୍କ ସାଙ୍ଗରେ ଓଷା କରେ ବହି ପଢେ ପୂଜା କରେ ହେଲେ ଉପବାସ କରେନି ଆଉ ଆମର ଗୋଟେ ସେଇଥିରେ ଗୋଟେ ପୂଜା ଥା ସକାଳୁ ନଦୀ ନଦୀ ପାଖକୁ ଯାଇକି ମାଟି ଆଉ ବାଲିରେ ବାଲୁକା କରନ୍ତି ହଁ ମା ଆମର ମାଲୁକା ହି କହନ୍ତି। ଆଜ୍ଞା ତ ସେଇଟାକୁ ମା ମଙ୍ଗଳାଙ୍କୁ ପୂଜା କରନ୍ତି।
ହୁଁ।
ତାପରେ ନଦୀରୁ ଆସି ଗାଧେଇ ତାପରେ ଖାଦ୍ୟ ଖାଆନ୍ତି। ତ ମୁଁ ରହିପାରେନି ଭୋକରେ ମୁଁ ଦାନ୍ତ ଘଷିଲା ମାତ୍ରେ ମତେ ଭୋକ କରେ ତ ମୁଁ ଖାଇ ଦେଇକି ଯାଏ ଘରେ ବୋଉ ଅ ବଡ ଭଉଣୀ ମାନେ କହିବେ ଯାଉଛୁ ବଡ ପିଲା ହେଲୁଣି ତ ଖାଇକି କି ଯାଆନି ଆସିଲେ ତୁ ଖାଦ୍ୟ ଖାଇବୁ ମୁଁ କହିବି ନାଇଁ ମୁଁ ଖାଇକି ଯିବି ନହେଲେ ଯିବିନି।
ନାଁ ହେ ଭଲ ମାନେ ଏମିତି ଯୋଉ ସାବିତ୍ରି ଓଷା ହେରିକା କରନ୍ତି ଆପଣ ଙ୍କୁ ଲାଗେ ସେଇଟା କରିବା କଥା ନା କରିବା କଥା ସାବିତ୍ରୀ ଯୋଉ ସ୍ୱାମୀ ପାଇଁ ଯୋଉ ସେ ମୁଁ ଆପଣ ଙ୍କୁ କଣ ଲାଗୁଛି?
ନିହାତି କରିବା କଥା ଗୋଟେ ସ୍ତ୍ରୀ ଲୋକ ମାନେ ଉଁ ତାଙ୍କର ଚିନ୍ତାଧାରା ଗୋଟେ ଦିନ ସ୍ୱାମୀଙ୍କ ପାଇଁ ଆଉ ତ କେବେ ଉପବାସ କର କରନ୍ତିନି ସେ ଗୋଟେ ଦିନ ହିଁ କରନ୍ତି ସ୍ବାମୀଙ୍କ ପାଇଁ
ହଁ ସ୍ୱାମୀ କେତେ ସ୍ୱାମୀ କେତେ ଥର କରନ୍ତି ଉପବାସ ସ୍ତ୍ରୀ ପାଇଁ କେବେ କୋଉ ପୂଜା ଦେଖିଛ?
ମୁଁ କେବେ ଦେଖିନି।
ସେଇଥିପାଇଁ ମତେ ଲାଗେ ମାନେ ଗଲା ଏମତି ଯୋଉ ପୁରୁଷ ପ୍ରଧାନ କୁ ମାନେ ପୁରୁଷ ବହୁତ ମାନେ ଗୁରୁତ୍ୱପୂଣ୍ଣ ଦିଆ ଯାଉଛି । ସେଟା ମାନେ ଗୋଟେ ଲାଗୁଛି ଯେମିତି ସେଟା ପୂଜା ମୁଜା ମତେ ଲାଗୁଛି ଯେମିତି କରିବା କଥା ନୁହଁ ମତେ ଲାଗୁଛି କିଏ କଁ କରନ୍ତି ନକ ନା ନାଇଁ ମତେ ଲାଗୁଛି ମୁଁ ଭଇଶରେ ତ । ମାନେ ମୋର ଯିଏ ଯିଏ ହବ ନା ମୁଁ ତାକୁ ମନା କରିବି ବୁଝିଲେ।
ମନା କରିବେ ନାଇଁ ନାଇଁ ମନା ସେଟା ଆମର ଗୋଟେ । ପାରମ୍ପରିକ ପ୍ରଥା ରହିଛି ଯିଏକି ସାବିତ୍ରୀ ଓଷା ଦିନ ଆ । ଶଙ୍ଖା ସିନ୍ଦୁରକୁ ପୂଜା କରନ୍ତି । ସମୀର ଆ ଉଁ ଚୀର କଳ ମଙ୍ଗଳ । ଆଇସ ବଢ଼ୁ ତ ସେଟା ମନ ମନା କରିବା କଥା ନୁହେଁ । ଚା ଯୋଉଟା ଆମର ପାରମ୍ପରିକ ପ୍ରଥା ରହିଆସିଛି ସେଇଟାକୁ ଲାଗି ରହିବାକୁ । ଦିଅନ୍ତୁ ଏମିତି ତ ବହୁତ ଏବେ ଏମିତିକା ଯୁଗ ଚେଞ୍ଜ ହେଇଗଲାଣି ତ ଆମର ବହୁତ । ପୁରୁଣା ପ୍ରଥା ଯାହା ଥିଲା ସବୁ ଏବେ ଆଉ କିଛି ଚାଲୁନାହିଁ ସେମିତି ଯୋଉ । ଗୋଟେ ଗୋଟେ ଚାଲୁଚି ସେଟାକୁ ପୂଜା ଓସା କରିବା ନିହାତି ଆବଶ୍ୟକ ।
ହୁଁ ହୁଁ ମତେ ଲାଗୁଚି ସାବିତ୍ରୀ ଓଷା କରିବା ଦ୍ଵାରା ମତେ ଲାଗୁଚି । ବୁଝି ହେଲେ ଗୋଟା ଖରାପ୍ । ଏ ଗୋଟା ବାର୍ତ୍ତା ଯାଉଛି ବୁଝିଗଲେ ମତେ ଏ ଲାଗୁଚି କାଇଁ କହିଲେ । ଏଟା ଦେଖନ୍ତୁ ଆପଣ ଗୋଟେ ସ ଝିଅ ପିଲା ହେଇ ବୁଝିପାରୁଛନ୍ତି ।
ହୁଁ
ଆଉ ବହୁତ ଜିନିଷ ଏମିତି ହେଇଯାଇଛି ତମର ଯୋଉଟା କ୍ଷତି ବି ହଉଥାଏ ତମେ ସେଆକୁ ସମର୍ଥନ । ରହୁଥା । କି ମାମ୍ ମୁଁ ଏଇ ଏଇଟା ଦେଖ ତମେ ମାନେ ପୂଜା ମୂଜା ଘରିକା ବେଶୀ କିଏ କରୁଚି ଝିଅ ପିଲା। ଗୋଟା ନିହାତି ତମେ ଗୋଟା ଯଦି ଘରେ ଗୋଟା ସ୍ତ୍ରୀ ଲୋକଟା ପୁଜା କରୁଚି ମିନିୟମ୍ ତାର ସନ୍ଧ୍ୟା । ଦବା ଆଉ ସକାଳ ପୂଜା ଟା ଘଣ୍ଟାଏ ପ୍ଲସ୍ ଯାଉଛି ନାଁ ନାଇଁ ବା ଫୁର ତା ପ୍ରକ୍ରିୟା ଟୁ ଆରମ୍ଭ କରି । ମାନେ ବାସନ ଧୋ ଗାଧା । ବାସନ ମାନେ ଇଏ ମିନିୟମ୍ ଦେଢ଼ ଘ ମାନେ ୱାନ ମନେ ଘଣ୍ଟାଏ ତିରିଶ ମିନିଟ୍ ଯାଉଛି ବୁଝି ଗଲେ। ସମୟ ଯଦି ସେଇଟା । ଭାବ ଯଦି ସେଟା ଯଦି ସେ କାମଟା ଯଦି ନ ନ କରନ୍ତା ବହୁତ କମ୍ ସମୟ ରେ ଯେ ପରୁଷ ବି କରନ୍ତା କି ଯଦି କେହି ନକରନ୍ତି ବୁଝିପାରୁଚ ସେଟା ତାଙ୍କ ସେ ଭାବ । ଭାବନ୍ତି ତାଙ୍କ ବିଷୟରେ କିଛି ମାନେ ବିକଶିତ କରିବା ପାଇଁ ବି ସେ ବିଷୟରେ ଭାବନ୍ତି ଯଦି ଜଣେ ଦେଢଘଣ୍ଟା ଯଦି ବସିଲା ବି । ସେ ନିଜ ବିଷୟରେ କେତେବେଳେ ଭାବିବ ନା ବୁଝିଲ ସେଟା ଲାଗୁଛି ମାନେ । କୌଣସି ଧର୍ମ ସେଟା ନାରି ବା ପାଇଁ ସବୁବେଳେ କ୍ଷତି ଥାଏ ମତେ ଲାଗୁଛି ସେଟା ବି ମୋତେ ଲାଗୁଚି। ଏଇଟା ହଉଚି ଆପଣଙ୍କୁ ଲାଗୁଚି ନା ଲାଗୁନି? ମାନେ ଧର୍ମ ଟା ବେଶୀ କ୍ଷତି କରୁଛି ଯଦି ମୁଁ କହିବି ମହିଳା ମାନଙ୍କୁ ମାନେ କି ତା ଲାଭ ଯୋଉ ମାନେ। ପୂଜା କରୁଚନ୍ତି ବେଶୀ ସେଇ ମାନ କିନ୍ତୁ ସେଇମାନେ ମାନେ ଅଛନ୍ତି କଣ କହିଲ ଏବେ ବି ବହୁତୁ କଷ୍ଟ ପାଉଛନ୍ତି ଏବେ ବି ମାନେ । ପଛୁଆ ଅଛନ୍ତି ଏବେ ବି ମାନେ କ ମୁଁ ମୁଁ କହୁନି ଯେ ମାନେ ପୁରୁଷ ମାନେ ଏ ଯୋଉ ମହିଳା ମାନେ ଏ ଯୋଉ । ସଦାବେଳେ ଦୁର୍ବଳ ତାଙ୍କୁ ମାନେ ସୁଯୋଗ ଦିଆଯାଉନି ବୋଲି ସେଥୀ ଦୁର୍ବଳ ସେଥିପାଇଁ ଦୁର୍ବଳ ଅଛନ୍ତି ବୁଝିଲେ। ଏଇଟା ଆପଣକୁ ଠିକ୍ ଲା
ଦିଆଯାଉଛି ସେମାନେ ତ ସଫଳ କହି ପାରିବିନି କିନ୍ତୁ ପୁରୁଷ ମାନଙ୍କ ଠାରୁ ନାରୀ ମାନେ ବହୁତ ଗରେ ଅଛନ୍ତି ।
ହଁ ଏଇଟା ମୁଁ ମାନୁଚି ମାନେ ତାଙ୍କୁ ଦେଖ ସୁଯୋଗ ଦେଲେ ସମସ୍ତେ ଆଗକୁ ବଢ଼ିବେ ସେ ପୁଅ ହଉ । ଝିଅ ହଉ କିନର ହଉ ଯୋଉ ସେଟା ହଉ ଯିଏ ହଉ ତାଙ୍କୁ ସମସ୍ତେ ବଢିବେ ବୁଝିପାରିଲେ। ଖାଲି ସେଟା ନୁହେଁ ସେଟା ସୁଯୋଗର କଥା ନୁହେଁକି ଯିଏ । କିଏ ଜନ୍ମ ରୁ କିଏ ଗୋଟା ଚାଲାକି ସମସ୍ତେ କୁ ସୁଯୋଗ ଦେଲେ ସମସ୍ତେ ବଢିବେ ବୁଝିଲେ । ମତେ ଏଇଟା ମନେ ରଖନ୍ତୁ ମାନେ ଯେକୌଣସି ଜିନିଷ ମାନେ ଧିରେ ଧିରେ ଏବେଠୁ ମତେ ଲାଗୁଛି ମୁଁ ତମକୁ ଉପ । ଉପଦେଶ ଦବାଟା ଉଁ ଦବା କଥା ନୁହଁ ମୁଁ ଦେଇଦଉଛି କଥା ହେଉଛିି ଯେହେତୁ। ହେଲା ତମେ କେଉଁଠି ଧନ କେଉଁ କେଉନଶି ବି ପ୍ରଥା କୁ ମାନୁଚୁ ସେଟା କଣ କ୍ଷତି ପହଞ୍ଚଉଛି । ସେଟା ଦେଖ। ସେଟା କଣ ପୂର୍ବୁରୁ ତମେ ଏଇନା କଇଲ ସାବିତ୍ରୀ ଓଷା ପୂର୍ବୁରୁ ହୋଇ ହେଇ ଆସୁଛି। ସେଇଟା ପୂର୍ବୁରୁ ଆସିଚି ମାନେ ଭୁଲ୍ ଭୁଲ୍ ହେଇକି ଆସିଚି ମାନେ ଆମେ ବି ତାକୁ ବେଳେ ବେଳେ ମାନେ ଭୁଲ୍ କରିବା ଦରକାର। ତେଣୁ ଅଛି ନା। ସେମତି ସତୀ ପ୍ରଥା, ସ୍ତ୍ରୀ ଲୋକଙ୍କୁ ଜୋର ଜବରଦସ୍ତ ପୋଡ଼ି ଦଉଥିଲେ ମାନେ ଜଳଉଥିଲେ। ସେଟା ବି ଭୁଲ୍ ପ୍ରଥା ଥିଲା ନା, ସେ ସମୟ ଠିକ୍ ଥିଲା। ସେଟା ବୁଝିଲେ?
ଶୁଣନ୍ତୁ ଆଜ୍ଞା। ମୁଁ ବୁଝିପାରୁଚି ଯେ ହେଲେ ଟିକେ ଆମ ଘରୁ କଲ୍ ଆସୁଚି, ତ ମୁଁ କଥା ହେଇକି ଆପଣଙ୍କୁ କ ଫାଙ୍କା ହେଇକି କଲ୍ କରିବି। ଆଜ୍ଞା ଧନ୍ୟବାଦ।